ଆଜ୍ଞା ବନ୍ଧୁ।
ହୁଁଁ ହୁଁ ହୁଁ ଶୁଭ ସନ୍ଧ୍ୟା।
ହଉ ଆପଣ କେମିତି ଅଛନ୍ତି? ଆଜ୍ଞା ମୁଁ ବି ଭଲ ଅଛି। ହଉ ଆପଣ କଣ କର
ମୁଁ ଏବେ ମୁଁ ଏବେ ଘରେ ଅଛି ଆଉ।
ଓହୋ।
ନିଅ।
ଆଜ୍ଞା।
ଆ ନାଇଁ ନାଇଁ
କୁହନ୍ତୁ ଆପଣ ଜନସେବା କେନ୍ଦ୍ର ବିଷୟରେ ଜାଣିବାକୁ ଚାହୁଁଥିଲେ?
ଆଜ୍ଞା।
ସେବା କେନ୍ଦ୍ରରେ ଜନସେବା କେନ୍ଦ୍ରରେ ସରକାରୀ ଓ ବେ ସରକାରୀ ମା ପ୍ର ମାନେ କଣ କହିଲେ ବେସରକାରୀ। ହଁ କାମ ବି ହୋଇପାରେ।
ଆଜ୍ଞା।
ହଁ ତାପରେ ସାଧାରଣତଃ ଏହା ସହାୟତା ଗୁଡିକୁ ହଁ ମାନେ ସହାୟତା ଗୁଡିକ ମାନେ ସରକାରୀ ବେସରକାରୀ ସବୁ ମାନେ ବହୁତ ପ୍ରକାର ହୁ ମାନେ ଉ କଣ କହିଲେ? ପ୍ରକାରର ସେବା ବି ଉପଲବ୍ଧ ଥାଏ। ଥିଲେ ଯେପରିକି ପରିଚୟ ପତ୍ର ସମ୍ବନ୍ଧୀୟ ସେବା। ଆପଣଙ୍କର ଆଧାର କାର୍ଡ ଉଁ ଆଉ ପ୍ୟାନ କାର୍ଡ
ଆଜ୍ଞା।
ପ୍ୟାନ୍ କାର୍ଡ ଆବେଦନ କରିବା। ତାପରେ ପାସପୋର୍ଟ ଫଟୋ ଅନଲାଇନ ଆବେଦନ ସହାୟତା ବୁଝିଲେ?
ଆଜ୍ଞା।
ପାସପୋର୍ଟ ଅନଲାଇନ ଆବେଦନ ସହାୟତା ତାପରେ ବିଦ୍ୟୁତ ନ ମୋବାଇଲ ଗ୍ୟାସ୍ ତାପରେ ବ ବ ଦେଓ ବୁଝିଲେ? ମାନେ ବିଦ୍ୟୁତ ର ବିଲ୍ ଦେୟ ପାଣି ର ବିଲ୍ ଦେୟ ମୋବାଇଲ ର ବିଲ୍ ଦେୟ ଗ୍ୟାସର ବିଲ ଦେୟ ଜନସେବା କେନ୍ଦ୍ର ସହାୟତରେ ହୋଇପାରେ। ଆପଣ ନିଜର ଟେଲିଫୋନ ମାଧ୍ୟମରେ ବି କରିପାରିବେ କି ଜନ ଯୋଉମାନଙ୍କର ଟେଲିଫୋନ ନଥିବ ସେମାନେ ଜନସେବା କେନ୍ଦ୍ର
ବ୍ୟାଙ୍କ ର ସେବା ଯେମିତି କିି ଟଙ୍କା ଜମା କରିବା
ହଁ।
ଟଙ୍କା ଉଠାଣ ବୁଝିଲେ?
ଆଜ୍ଞା।
ଆ ଆପଣଙ୍କର ଚତୁପାର୍ଶ୍ଵରେ କିଛି ଅ କଥା ଶୁଭୁଛି। ଆପଣ ଟିକେ ଦୂରତା
ହଁ ହଁ ହଁ କୁହନ୍ତୁ ଆଜ୍ଞା।
ଜନ୍ମ ଆୟ ବାଚିନ୍ଦ ଓ ଅନ୍ୟାନ୍ୟ ସନ ମାନେ ସନନ୍ଦ ପାଇଁ ଅନଲାଇନ ଆବେଦନ କରିପାରିବେ ଯେମିତି କିି ଜନ୍ମ ପଞ୍ଜୀକରଣ ହଁ ମେ ତୁ ପା କରନା ହୁଁ ସର୍ଟିଫିକେଟ ବାହାରାରେ ସେଟା ଯ ତାପରେ ଆପଣଙ୍କର କୌଣସି ଚାକିର ଚାକିରୀର ଫର୍ମ ପକେଇବା ପରୀକ୍ଷାର ଫର୍ମ ପକେଇବା ଏବଂ କଲେଜ ର ଭର୍ତି କଲେଜରେ ଭର୍ତ୍ତି ଫର୍ମ ପାଇଁ ମାନେ ଫର୍ମ ପୂରଣ କରିବା ବୁଝିଲେ ଟିକେଟ ବୁକ୍ କରିବା ମାନେ ରେଳ ବିମାନଇ ଇତ୍ୟାଦି ଯେଉଠି ସେବା ଉପଲବ୍ଧ ଥାଏ
ଆଜ୍ଞା
ଆଉ ଆଉ କଣ ତାପରେ କିଛି ଡକୁମେଣ୍ଟ କାନ ବି କରାଯ ଯାଏ ବି କରାଯ ଯାଏ ଆ ତାପରେ ଲ୍ୟାମିନସନ ବି କରାଯା
ଯେ ରକ୍ସର ଅମିନ ସର
ଆଜ୍ଞା
ହୁଁ ଆଜ୍ଞା ହ
ହୁଁ ଆପଣ ଓଡିଶାରେ ଥିଲେ ସେଠାରେ ରାଜର ରାଜ୍ୟ ସରକାରଙ୍କର ବିଭିନ୍ନ ଅନଲାଇନ ସେବା ମଧ୍ୟ ଅ ସି ଏସ୍ ସ ମାଧ୍ୟମରେ ସହାୟତା ମିଳିପାରେ
ଆଜ୍ଞା
ବିଷରେ ଜାଣିବାକୁ ଚାହୁଁଛନ୍ତି ଆଧାର ପ୍ୟାନ ଆୟୋ ବା ବାସିନ୍ଦା ଆ ସମ୍ବନ୍ଧରେ ପେନସନ୍ ବ୍ୟାଙ୍କ ଅନ୍ୟାନ୍ୟ କୌଣସି ସେବା
ଆଧାର କାର୍ଡ କେମିତି ଅପ୍ଲାଏ କରାଯାଏ, ପ୍ୟାନ୍ କାର୍ଡ କେମିତି ଅପ୍ଲାଏ କରାଯାଏ?
ହଁ
ଆଜ୍ଞା ଆପଣ କହୁଥିଲେ ନା ଆମର ଚାଷ ବିଷୟରେ ମୁଗ କୋଳଥ ଆପଣଙ୍କର ହଉଛି କି ନାହିଁ? ଆମ ପଟେ ମୁଗ, କୋଳଥ ଭଲ ଚାଷ ହୁଏ ଆମର ମୁଗ ଓ କୋଳଥ ଦୁଇଟି ଡାଲି ଜାତୀୟ ଫସଲ ହୁଏ ଆଜ୍ଞା
ଯଦି ଆପଣଙ୍କ ତାଙ୍କର ଆଧାର କାର୍ଡ ପାଇଁ ଆବେଦନ କହିବେ ନୂଆ ଆଧାର କାର୍ଡ କରିବା ପାଇଁ ଆପଣଙ୍କୁ ଅଧିକ ରୁ ଅଧିକ ଆଧାର କେନ୍ଦ୍ରକୁୁ ଯିବାକୁ ପଡିବ। ଝିଲେ ଏଠାରେ ଆପଣଙ୍କର ଫଟୋ ଆଙ୍ଗୁଠି ଛାପ ଓ ଆଖିର ସ୍କାନ ତାପରେ ବାୟୋମେଟ୍ରିକ ନିଆଯା ବୁଝିଲେ।
ଆଜ୍ଞା
ପରିଚୟ ଏବଂ ଠିକଣା ପ୍ରମାଣପତ୍ର ଦେବାକୁ ପଡିଥାଏ।
ଆଜ୍ଞା
ବୁଝିଲେ ନୂଆ ଆଧାରର ନାମ ଲେଖା ପାଇଁ କୌଣସି ଶୁକ୍ଳ ନାହିଁ। ଯଦି ଆପଣ ଆପଣଙ୍କ ଅର୍ଥ ଆଧାର ନାମ ଠିକଣା ମୋବାଇଲ ନମ୍ବର କିମ୍ବା ଜନ୍ମ ତାରିଖ ଅପଡେଟ କରିବା ସେହିକାମ ମଧ୍ୟ ଅଧିକୃତ ଆଧାର କରାଯାଏ ଏବଂ ନିର୍ଦ୍ଧାରିତ ନିୟମ ଲାଗେ ଲାଗୁ ହୁଏ
ଆଜ୍ଞା।
ଆପଣ ନୂଆ ଆଧାର କରିବାକୁ ଚାହୁଁଥିଲେ ନା ପୁଣି କିଛି ଆଧାର। ଅପଡେଟ କରିବାକୁ ଚାହୁଁଥିଲେ
ଆଧାର ଅପଡେଟ୍ କରିବାକୁ ମୋବାଇଲ ନମ୍ବର ଆଧାର କିପରି ଅପଡେଟ୍ ହୁଏ ସେଇଟା ମୁଁ ଜାଣିବାକୁ ଚାହୁଁଥିଲି
ଆପଣ ମୋବାଇଲ କିପରି
ମୋବାଇଲ ନମ୍ବର ଟା କିପରି ଆଧାର କାର୍ଡ ରେ ଅପଡ଼େଟ୍ କରିବାକୁ ଚାହୁଁଥିଲି
ହଁ।
ଆଜ୍ଞା।
ମୋବାଇଲ ନମ୍ବର ଟି ଆପଣ ଆଧାର କେନ୍ଦ୍ରକୁୁ ଯିବେ ଆଧାର କେନ୍ଦ୍ରରେ ଗୋଟେ ଟିପ୍ପଣୀ ଦେବେ। ଫିଲ୍ଅପ କରି କି ସେଥିରେ ଗୋଟିଏ ଗୋଟିଏ ଫଟୋ ଆପଣଙ୍କର ଯାହା ଭୁଲ ହେଇଥିବ ସେସବୁ ଦେଇ ଆଉଥରେ ଆପଣଙ୍କର ବାୟୋମେଟ୍ରିକ ଦେଇକି ଅପଡେଟ କରିପାରିବେ
ଆଜ୍ଞା।
କୁହନ୍ତୁ କଣ ଆପଣ ଚାଷ ବହୁତ ଭଲ କରନ୍ତି?
କୋଳଥ ଚାଷ କିପରି ହୁଏ ଆମ ଆଡେ?
ଆଜ୍ଞା ଆଜ୍ଞା ଆଜ୍ଞା କୋଳଥ ବି ମୋର ଦର ସିଲା କିଛି ଆପଣ ଯଦି ଆଣିକି ଦେଇପାରିବେ ମୁଁ ବହୁତ ଉପକୃତ ହେବି ତା ସଂକ୍ଷେପରେ କିଛି କୋଳଥ
ହଁ ଆପଣଙ୍କୁ କୋଳଥ ଏବଂ ମୁଗ ଦୁଇ ଟି ଡାଲି ଜାତୀୟ ଫସଲ
ଆଞା।
ହୁଁ ତାଙ୍କ ପାଇଁ ଆମର ତାଙ୍କ ପାଇଁ ମୁଁ ତାଙ୍କ ପାଇଁ ମୁଗ ଦେଶ ପାଇଁ ମୁଗଦେଶ ପାଇଁ ମୁଖ୍ୟତଃ ଜଳବାୟୁ ପଚିଶ ରୁ ପଇଁତିରିଶ ଡିଗ୍ରୀ ସେଲସିଅସ ତାପମାତ୍ରା ଉପଯୁକ୍ତ କି ମାଟି ଦବାଂଶ କିମ୍ବା ବାଲୁକାା ଦଂଶ ମାଟି ଭଲ ନିଷ୍କାସନ ଥିବା ଦକାରେ ପୁଣା ସମୟ ଫେବୃଆାରୀ ମାର୍ଚ୍ଚ କିମ୍ବା ଜୁନ ଜୁଲାଇ ମାସରେ ପୁଣିପାରିବେ
ଆଜ୍ଞା।
ତାପରେ ବିହନ ର ପରିମାଣ ଆମର କେତେ କେତେ ପରିମାଣ ଏକର ପ୍ରତି ସେମିତି ଆଠ ରୁ ଦଶ କିଲୋଗ୍ରାମ କିମ୍ବା ଅଧିକ ବି ବୁଣି ପାରିବ ସେମିତି କିଛି ନାହିଁ କିନ୍ତୁ ଦୂରଟା ଧାଡିରୁ ଧାଡି ତିରିଶ ସେମି ଗଛରୁ ଗଛ ଦଶ ସେମି ହୋଇଥିବା ଦରକାର
ଆଚ୍ଛା।
ପ୍ରୟୋଗ ସମୟରେ ପଚା ଗୋବର ସାର ସହ ଏନ୍ପିିକେ ସୁପାରିଶ ଅନୁଯାୟୀ ଦିଅନ୍ତୁ ଦେଲେ ଗଛଟି ଭଲ ସୁନ୍ଦର ଭାବରେ ବଢିପାରେ
ଆଜ୍ଞା।
ହୁଁ ତାପରେ ଆମର ଅମଳ ଅମଳ ଷାଠିଏରୁ ସତୁରି ଦ ଦିନରେ ପକେ ମାନେ ଆମର ସାତରୁ ସାତୁିନ ଦୁଇରୁ ତିନି ମାସ ମଧ୍ୟରେ ହେଇଯାଏ। ମୁଗ ତାପରେ ମୁଗ ଆମର ଅମଳ ହୁଏ ତାର ମାନେ ଆମ ଏଠି ନିକଟସ୍ଥ ବେପାରୀ ମାନେ ଅନ୍ତି ମୁଗ ନିଅନ୍ତି କିମ୍ବା ମୁଗରେ ଆମର ଡାଲି ମାନେ ଫେସା ଡାଲି ହୁଏ ଏମିତି ବିଭିନ୍ନ ବିଭିନ୍ନ ପ୍ରକାର ହୁଏ
ଆଜ୍ଞା ଆମର
ତାପରେ ଆମର ଯୋଉ କୋଳଥ କୋଳଥ କୋଳଥରେ ଯେତେ କମ ବର୍ଷା ଦରକାର କୋଳଥ କୋଳଥ ପାଇଁ ବର୍ଷା ର କିଛି ଆବଶ୍ୟକ ନାହିଁ କମ ବର୍ଷା ହେଲେ ଚଳିବ ତାପରେ ମାଟି ହାଲୁକା ଥିବା ଦରକାର କିମ୍ବା ଲାଲ ମାଟି ହେଇଥିବା ଦରକାର ତାପରେ ବୁଣା ସମୟ ଯାହା ଆମର ବର୍ଷ ବର୍ଷ ଶେଷ ବେଳକୁ ବୁଣା ଯାଏ ଦଶ ମାନେ ଅକ୍ଟୋବର ସେପ୍ଟେମ୍ବର ଅକ୍ଟୋବର ଭିତରେ ବୁଣା ଯଏ
ହୁଁ ଓଡ଼ିିଆ ମାସ
ଆଜ୍ଞା ଅ ତାପରେ ବିହନ ପରିମାଣ ସେଇଟା ଆମର ଏକ ରକୁୁ ପନ୍ଦର ରୁ ଅଠର କିଲ କିଲୋଗ୍ରାମ ଦରକାର ମାନେ ଅଠର କିଲ ଦରକାରେ
ଆଜ୍ଞା ଆଜ୍ଞା
ତାପରେ ଆମର ଦୂରତା ଧାଡି ଧାଡି ତିରିଶ ସେଣ୍ଟିମିଟର ଗଛରୁ ଗଛ ଦଶ ରୁ ପନ୍ଦର ସେଣ୍ଟିମିଟର ହେଇଥିବା ଦରକାର
ଆଜ୍ଞା
ସାର କମ୍ ସାର ରେ ହୁଁ
ଆଜ୍ଞା ଆପଣଙ୍କ ଠାରୁ ବହୁତ ଜିନିଷ ଜାଣିଲି ବହୁତ ଭଲ ଲାଗିଲା ଜାଣିକିରି ବୁଝିଲେ ମୁଁ ଆଉ କେତେବେଳେ ସଂଯୋଗ କରି ଆପଣ ଠୁ ଏସବୁ ବିଷୟରେ ଜାଣିବି ମୋର ଏ ପଢିବା ପାଇଁ ସମୟ ହୋଇଗଲାଣି ମୁଁ ଯାଇ ପାଠ ପଢ଼ିବି ତାପରେ ଆପଣଙ୍କୁ କଲ୍ ଲଗେଇି ଆପଣଙ୍କ ମୁଁ ମର କଣ୍ଟି ଏଇଠି ସମାପ୍ତ କରିଛି
ଆଜ୍ଞା ଆଜ୍ଞା
ଆଜ୍ଞ
ବ